ହାଲୋ
ହଁ କୁହନ୍ତୁ।
ହଁ ମତେ, ମୁଁ କୁହନ୍ତୁ କଣ?
ଆଉ ହୁଁ ଚାସ ଆସ ତମ ଆଡେ ସବୁ ହେଲାଣି ନା ନହିଁ।
କଣ କହିଲ?
ଚାଷ ବାସ କଲେଣି ନା ନାଇଁ ସବୁ।
ଆମର ରଜ ବେଳକୁ ଧାମ୍ ଆଗୁରୁ ବିଲ ଟା ଚଷା ହେଇଯାଇ ଚାଷୀ ଚଷା କରିଦେଇଥିଲେ ମାନେ ଚାଷୀ ଦେଇଥିଲେ, ଆଉ ରଜ ବେଳୁକୁ ଧାନ ଏଇ ବୁଣି ଦେଇଥିଲେ, ବୁଣା ନୁହଁ ତଳି ପକେଇଥିଲେ କିନ୍ତୁ ଉଁ ମାନେ ବର୍ଷା ତ ହେଲାନି ସେତିବେଳକୁ ଧାନ ଗଛ ଠିକ ଗଜା ହେଇଛି, ଟିକେ ଟିକେ ବଡ ହେଇଥିଲା ଆ ଇଏ ହେଲା ମାନେ ଆ ଝାଉଁଳି ପଡିଥିଲା। ଏବେ ଯୋଉ ଦି ଦିନ ହେଲା ଟିକେ ହୋଉଛି ଏ ଲଗାତାର ଟିକେ ବର୍ଷା ହଉଛି ଗଛ ଗୁରିକ ବଞ୍ଚିଛି ଆଉ। ବେଶୀ ବର୍ଷା ହେଲେ ପୁଣି ଧାନ ରୁଆ ହବ ଆଉ।
ଉଁ ହୁଁ ସବୁଦିନ ବର୍ଷା ହୋଉନି
ନାଇଁ ସବୁଦିନ ବର୍ଷା ହଉନି କାଲି ବର୍ଷା ହେଇଥିଲା ଆଉ ତା ପୂର୍ବ ଦିନ ବର୍ଷା ହେଇଥିଲା, ସବୁଦିନ ବର୍ଷା ହୋଉନାହିଁ।
ଆମର ତ ଏଠି ଜମା ବର୍ଷା ନାହିଁ ଆଜି ନାଇଁ ଆଜି ଆମର ଏଇଠି ପାଞ୍ଚ, ସାତ ଦିନ ହେଲା ଜମା ବର୍ଷା ହଉନଥିଲା। ଆଜି ଦିଘଣ୍ଟା ପୁରା ବର୍ଷା, ଘଡଘଡି ବର୍ଷା। ଉଁ ପବନ
ଆଉ ତମେ ପୋଡ ପିଠା କରି ଜାଣିଛ କି?
ହଁ ପୋଡ ପିଠା କରି ଜାଣିଛି।
ପୋଡପିଠା, ଦେଖିଆ ପୋଡପିଠା ଟିକେ କହିଲ କେମିତି ହୁଏ? ହଁ ଜନ୍ତା ପୋଡପିଠା। ଠା ଟିକେ କହିଲ
ହଁ, ଦି ଘ ତା ବତୁରେଇଦବ। ଆରୁଆ ଚାଉଳ ଦି ଘଣ୍ଟା ବତୁରେଇଦବ। ତାକୁ ପେଷେଇଦବ, ମେସିନରେ ପେଷେଇ ଦେଇକି ଚୁନା କରିଦବ। ଚନାକୁ କରିସାଇଲା ପରେ ଗୁଡ ଆଉ ଚୁନ, ଚୁନାକୁ ତମେ ପାଣି ଦେଇକି କଡେଇରେ କଡେଇ ବି ବସେଇଦବ ତମେ ଉ ଯଦି ଚୁନାକୁ ପାଣି କରିକି ଗୋଳେଇକି ଯନ୍ତି ପାରିବ ଭଲ ଜ ସେ ହେମତି ଖାଲି ଚୁନାକୁ ବି ପକେଇଦବି ଉ ପାରିବ। ଭଲ କିନ୍ତୁ ଗୋଟେ ଜିନିଷ। ଖାଲି ଚୁନା ପକେଇଲେ ଟିକେ ବିଣ୍ଡା ହୁଏ ତେଣୁ ପାଣି ପାଣି ଚୁନାକୁ ପକେଇଦେଲେ ସେ ଆଉ। ବିଣ୍ଡା ଫଣ୍ଡା ହବନି ତା ଭିତରେ ତମେ, ନଡ଼ିଆ, ଗୁଜୁରାତି, ଆଉ ଉଁ। ଯାହା ଯୋଉ ମସଲା ପକେଇବା ଦିବ ଆମ୍ବ ଇ ଗୋଲମଛ ବି। ଅଦା ଛେଚିକି। ଏ ତାକୁ ସେ ଜନ୍ତା ଭିତରେ ପକେଇବ। ତାକୁ ବାହାର କରିଦବ କଡେଇ ଆଣିବ। ନିଆଁତା ପୋଡପିଠାକ ନିଆଁରେ ବାଧ୍ୟ କି କରିବାକୁ ପଡେ ନା। କାହିଁକି। ସେ ଯୋଉ ଟଗରା ଯେ ତା ତଳେ ନିଆଁ ଦିଆ ହବ। ତାପରେ ପତ୍ର ତାପରେ ତା ଯୋଉ ଯନ୍ତ୍ରଣୀ କରିଥିବ ତାପରେ ଯନ୍ତା ଇଆକୁ ଥାଏ କି ପୁଣି କଦଳୀପତ୍ର ଦେଇକି। ପୁଣି ନିଆଁ ଦେଇକି ଚୁଲିରେ ବସାଯାଏ। ତାକୁ ସେ ଛଅ ସାତ ଘଣ୍ଟା। ଖାଲି ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ ଦୁଖୁ ଦୁଖୁ ଦୁଃଖୁ ଦୁଖୁ ଜାରେ ହୁଏ ତା ଆମେ ହବ ପରେରେ ନିଆଁ ରଡ ଦଶ ମିନିଟ ଥରେ ଦଶ ମିନିଟ ଥରେ। ଦିଆ ହଏ ସିଏ ସିଝିଗଲେ ଦଶ ବାର ଘଣ୍ଟା ସିଏ ବି ସିଝେ। ତାକୁ ଆଣିକି ସକାଳୁ। ହ କି କୁଟା କୁଟି କରିକି କରାଯାଏ ଆଉ।
ତମେ କେମିତି ଜାଣିପାରିବ ଯେ ପୋଡ ପିଠା ଟା ସିଜିଲା ବୋଲି?
ଆମେ ଛୁରୀ ଯୋଉ ଛୁରୀ ନହେଲେ ପିଞ୍ଚ। ଆ ନହେଲେ ପିଠା ଆରିକା ପଛ ପଟ। ତାକୁ ଗେଞ୍ଜା ହୁଏ ପିଠାରେ ହେଲା କି ନା ହେଲା। ତାକୁ ଆଣିକି ହାତରେ ଦେଖିବୁ ଯଦି ଯାକୁ ଯାକୁ ନହେଲା ପୁରା ଟାଣ ହେଇକି ରହିଲା ତାହେଲେ ହେଇଛି ଜେଦି ଯାକୁ ଯାକୁ ହେଲା ହେଇନି।
ହଉ ମତେ କିଛି ପଚାରନ୍ତୁ।
ଘରେ ଆଉ କିଏ କିଏ ଅଛନ୍ତି।
ଆମ ଘରେ ଅଛନ୍ତି ଆମ ବାବୁ।
ଛୁଆ ପିଲା ନାହାନ୍ତି।
ନାଇଁ ଆମ ଶାଶୁ ଶଶୁର ଥିଲେ କିନ୍ତୁ ଏଇ ପାଞ୍ଚ ଛଅ ବର୍ଷ ହେଲା ଆ ଆଗ ଶଶୁର ଚାଲିଗଲେ ତାଙ୍କର ତାଙ୍କ ଦେହ ଖରାପ ହେଲା ପାରାଲିସିସ୍ ତାଙ୍କୁ ହେଇଗଲା। ହୁଁ ସିଏ ଚାଲିଗଲେ। ତାଙ୍କ ଦୁଇ ତିନି ବର୍ଷ ପରେ ଆମ ଶାଶୁ ଚାଲିଗଲେ ଶାଶୁ ଶ୍ୱଶୁର ନାହାନ୍ତି ଆମର।
ଏକୁଟିଆ ମଣିଷ ତ ଭାରି ହଇରାଣ ହୋଉଥିବ ଦେହ ପା ହେଲେ।
ହଁ ପା ଏକା ଆଉ କଣ କରାଯିବ। ଏକୁଟିଆ ଦେହ ପା ହେଲେ ଫୁଣି ଔଷଧ ଫୋସଦ ଖାଇକି ଫୁଣି ସବୁ ଧନ୍ଦା କରିବାକୁ ପଡିବ ଆଉ।
କୋଉଠି ପାଠ ପଢୁଛି।
ଆଉ କଣ କହିଲ?
ମୁଁ କହିଲି ପୁଅ ଟି ପାଠ ପଢୁଚି।
କଣ କହିଲ? ହଁ ପୁଅଟି ପାଠ ପଢୁଛି ବାହାରେ ରହିକି ହଁ ପୁଅଟି ବାହାରେ ରହିକି ପଢୁଚି
ବାହା ହବା ପାଇଁ ଯୋଗ୍ୟ ହେଇନି
କଣ?
ଛୁଆଟି ଛୋଟ ପିଲା ବୟସ କେତେ ବର୍ଷ ହେଲାଣି?
ପୁଅ ଟିକି ହେଲାଣି କୋଡିଏ ଏକୋଇଶି ବାଇଶି ବର୍ଷ ହେଲାଣି
ହଁ କୁହନ୍ତୁ ହଁ କୁହନ୍ତୁ।
ପୁଅ ଟିକି ବାଇଶି ହଁ ମୁଁ କହୁଚି ବାଇଶି ତେଇଶି ବର୍ଷ ହେଲାଣି।
ଅ ହ ଆଉ ଆଉ ତମ ବାବୁ ଚାକିରି ବାକିରି କରନ୍ତି।
ହଁ ଆମ ବାବୁଗୋଟେ ପ୍ରାଇଭେଟି ସ୍କୁଲ ରେ ଅଛନ୍ତି ମାଷ୍ଟର ଆଉ ହଁ ଶୁବୁନି କି
ହଁ ତମ କଥା ସୁବୁଚି ଯେ ଟିକେ ସ୍ଲୋ ହଁ ଶୁଭୁଛି ଟିକେ ସ୍ଲୋ ଶୁଭୁଛି ଶୁଭୁଛି ଶୁଭୁଛି ମୋ କଥା ଶୁଣାଯାଉନି କି? ହ୍ଯାଲୋ ଶୁଣା ଯାଉଛି ହଉ ଆଉ ହଁ ଆଜି କଣ ଖାଇଲ ରୋଷେଇ କରିକି?
ଆଜି ଭାତ ଉଁ ଆଳୁ ସିଝା ଆଳୁ ସିଝାରେ ମିକ୍ସଚର ଟିକେ ପକେଇଦେଲି ଆଉ ଉଁ ବଡି ଟିକେ ଭାଜିଦେଲି ପିଆଜ ପିଆଜ ସୋରିଷ ତେଲ ଟିକେ ପକେଇଦେଲି ଆଉ ଡାଲି ଟିକେ
ଆ ଆଉ ତରକାରୀ କରିଥିଲି ଯେ ତରକାରୀ ଖାଇଲିନି ପାଟି ଭଲ ଲାଗୁନଥିଲା ଯେ ଆଉ ଲେମ୍ବୁ ଉ ରସୁଣ କଞ୍ଚା ଲଙ୍କା ପକେ ପକେଇକି ତାକୁ ଚକଟି ଦେଲି ଚକଟି ଦେଲି ଗରମ ଭାତ ପଖାଳ ଭାତ ମତେ ବହୁତ ଭଲ ଲାଗେ କିନ୍ତୁ ପଖାଳ ଦେହ ଖରାପ ଯୋଗୁ ପଖାଳ ଭାତ ଖାଇଲିନି ଗରମ ଭାତ ଖାଇଲି ଗରମ ଭାତରେ ତାକୁ ଟିକେ ଟିକେ ଯୋଉ ଲେମ୍ବୁ ପାଣି ବି ଟିକେ ଟିକେ ଢାଳି ଢାଳିକା ଆଉ ଡାଲି ଏମତି ପକେଇକି ଗୋଳେଇକି ଖାଇଲି ଖାଇକି ଔଷଧ ଖାଇଲି ଆଉ
ଆଜି ତମେ କଣ ଖାଇଲ?
ଆମର ଆଜି ମୋର ସୋମବାର ଓସା ଆଜି ମୋର ସୋମବାର ଆଉ ଓଷା ଆଉ ମୁଁ ଏଇ ଦିପହରେ ପରଟା ଟିକେ କଲି ଆଉ ଭଜା ଆଳୁ ପୋଟଳ ଭାଜିଥିଲେ ଖାଇଲି ଆଉ
ଓହୋ ସୋମବାର ଭାତ ଖାଅନି?
ଭାତ ରାନ୍ଧେନି ଜଣେ ମଣିଷ ତ କଣ ଅରୁଆ ଭାତ ଗୁଣରେ କଣ ରାନ୍ଧିବି ତେଣୁ ଭାତ ମୁଁ ରାନ୍ଧେନି।
ହଁ ହୁଁ।
ମତେ ଭଲ ଲାଗେନି ନା ଭାତ ରାନ୍ଧିବାକୁ ଖାଇବାକୁ ଅରୁଆ ଭାତ।
ଓ ହୋ ତମର ଗ୍ୟାସ୍ ଗ୍ୟାସ ଅଛି କି ତମର ଗ୍ୟାସ୍ ଫ୍ୟାସ୍ ଅଛି କି? ତମର ଗ୍ୟାସ୍ ଫ୍ୟାସ୍ ଅଛି କି?
ହଁ। ଗ୍ୟାସ୍ ମାସେ ଆମର ଆ
ନାଇଁ ନାଇଁ ଏଇ ଯୋଉ ଅରୁଆ ଖାଇବାରେ ଗ୍ୟାସ୍। ସେ କ ଅରୁଆ ଯୋଉ ଖାଉନ ଗ୍ୟାସ୍ ଅଛି ହେଇଛି କି ତମକୁ?
ନଁ ଆ ନାଇଁ ନ ନାଇ ୟ ମନ ନା ଖାଇବାକୁ ଭଲ ପାଏନାଇ। ମୁଁ ଅରୁଆ ଭାତ ଜମା ଖାଇବାକୁ ଭଲପାଏନି।
ଓ ତମ ତମର କାହିଁକି ଗ୍ୟାସ୍ ହଉନି? କହିଲ ତମର କାହିଁକି ଗ୍ୟାସ ହଉନି କହିଲ?
ମୁଁ କହିପାରିବିନି ମୋର ତ ଗ୍ୟାାସ ଜମା ହୁଏନି। ମୁଁ କହିପାରିବିନି କିନ୍ତୁ ମୋର ଗ୍ୟାସ ହଉନି। ଚାହା ସକାଳୁ ଉଠିବି ଆଗ ଉଷୁମ ପାଣି ଗ୍ଲାସ ଟେ ପିଇବି ତାପରେ ଚାହା ପିଇବି ତାପରେ ଯିବି ବାହାରକୁ ଅଳିଆ ପକେଇବି। ହଳିଆ ଆଉ ଅଳିଆ ପକେଇକି ଆସିକି ଘର ଦ୍ୱାର ଅଳିଆ ନାବେ ହୁଁ।
ତମେ ଚା ପିଅ?
ହଁ ମୁଁ ଚା ଦିଇ ଥର ତିନି ଥର ପିଏ। ଉପରବେଳି ଗୋଟେ ଥର ପିଇବି ସକାଳେ କିନ୍ତୁ ଦି ତିନିଥର।
ତ ବହୁତ ଗ୍ୟାସ ହଉଛି।
ତମେ ସଫିସିଣ୍ଟ ପାଣି ପିଉନ।
ପିଉଛି ପାଣି ତଥାପି କାହିଁକି ଗ୍ୟାସ ହଉଛି? ଗ୍ୟାସ୍ ହେଲେ ଔଷଧ ନ ଖାଇଲେ ଏ ଖାଲି ମୁଣ୍ଡ ବୁଲଉଛି।
ହଁ ଗ୍ୟାସ ଡାକ୍ତର ଦେଖା କିନ୍ତୁ ଗ୍ୟାସ ମୋର ଜମା ନାହିଁ। ହୁଁ ଗ୍ୟାସ କେତବେଳେ ଗ୍ୟାସ ମର ହୁଏନି କି ମୁଁ ଔଷଧ ବି ଖାଇନି। ଆଉ ଭବିଷ୍ୟତରେ କହିପାରିବିନି କଣ ହବ କିନ୍ତୁ
ହୁଁ। ଆଉ ତମ ଦେହକୁ ତମେ ଭଲ ଯତ୍ନରେ ରଖିଛ ଆଉ।
ମୁଁ ଯାହା ଠାକୁରଙ୍କ ଦୟା କିନ୍ତୁ ମୁଁ ବହୁତ କାମ କରୁଛି। ରାତି ଚାରିଟା ରୁ ଯେ ରାତି ଦଶଟା ଏଗାରଟା ବାରଟା ପର୍ଯ୍ୟନ୍ତ। ସବୁ କରିବାକୁ ମତେ ଭଲ ଗଦା ଗଦା କି ୱାସିଂ ମେସିନ୍ ତ ନାହିଁ ହାତରେ ଲୁଗାପଟା ହକାଳିବାକୁ ପଡୁଛି ଆଉ ନା ଘର ଦ୍ୱାର ପୋଛା ପୋଛି କରାହଉଛି। ସବୁଦିନ ଘରେ ପୋଛା ହଉଛି। ଆ ବର୍ଷା ଦିନ ତ ଆସିଲାଣି ମାଛି ଫାଛି ଦୁନିଆ ହବ। ସବୁବେଳେ ଡେଟଲ ଫିନାଇଲ ପକେଇକି ଘର ପୋଛା ହଉଛି।
ଅ ହଉ ସମୟ ହେଇଗଲାଣି ରହୁଛି।
ହଉ।